ହାଲୋ।
ହଁ ମାଡାମ୍ ନମସ୍କାର।
ହୁଁ ହୁଁ ହୁଁ ହୁଁ
ଆଉ। ମ୍ୟାଡ଼ାମ୍ ଆପଣଙ୍କ ଆବାଜ କିଛି ଶଭୁନି ଟିକେ ଭଲସେ।
ଆଉ କେମିତି ଅଛନ୍ତି?
ହଁ ମ୍ୟାଡ଼ାମ୍ ଭଲ ଅଛି ଆପଣ କେମିତି ଅଛନ୍ତି?
ଖାଇସାରିଲେଣି?
ହଁ ଖାଇକି ବର୍ତ୍ତମାନ ଶୋଇବାକୁ ଯାଉଥିଲୁ।
ଆଁ ଶୁଭିଲାନି ଆଉ ଥରେ।
ଖାଇଚନ୍ତି ଆଜି।
ଆଜି ତ ମୁଁ ଖାଇଛି ଭାତ ତାପରେ ଡାଲି ତାପରେ ଆଳୁ ଭଜା ହେଇଥିଲା ବାସ୍। ଆପଣଙ୍କୁ କଣ ହେଇଥିଲା ମ୍ୟାଡାମ୍?
ହଁ ଭାତ, ଡାଲମା, ଘାଣ୍ଟ ତରକାରୀ ହେଇଥିଲା।
ବହୁତ ଭଲ।
ତ ଆ, ମୁଁ ଆମେ ଯୁ ଏବେ ଯୋଉଥିରେ ଯୋଗାଯୋଗ କରୁ, ଯୋଗାଯୋଗ କରିପାରୁଛେ ତ ଆପଣ ତ ଜାଣିଥିବେ, ମାନେ ମୋବାଇଲ୍ ଫୋନ୍।
ହଁ ମୋବାଇଲ୍ ଫୋନ୍
ତ ସେଇଠା ଆମ ଆ, ଆସିକି ତ କଣ କେତେ ଅସୁବିଧା ହଉଚି? ଆଉ ଉ, କେତେ କଣ ସୁବିଧା ହଉଛି? ତ ସେଠି ସେ ବିଷୟରେ ଟିକେ ଆପଣ କିଛି ଜାଣିଚନ୍ତି କି?
ଆଜିର ଯୁଗରେ ଏକ ଅତ୍ୟନ୍ତ ଉ ପଯୋଗ ନିହାତି ଆଗ ଅତ୍ୟନ୍ତ ଉପକାରୀ। ସାଧାରଣ
ଆଜ୍ଞା, ଆନ୍
ଆଜିକା ଯୁଗରେ ମୋବାଇଲ୍ ଫୋନ୍ ନଥିଲେ ତ କିଛି କରିବି ହବନି।
ହଁ।
ଏହା ଯୋଗାଯୋଗକୁ ସାହାଯ୍ୟ କରେ, ଆଉ ଯିଏ ଆମର ଦୂରରେ ଥିବା ଆମେ ସେମାନଙ୍କ ସହ ଟିକେ କ ଥା ବି ହେଇ ପାରିବ।
କଥା ହଁ କଥା ବି ହେଇପାରିବ, ବହୁତ ବହୁତ ନ- ତାପରେ ତ ଆପଣ ଯଦି କୁଆଡେ ଯଦି ଏଁ, ମାନେ ଭ୍ରମଣ ପାଇଁ ଯାଇଥିବେ ତ ସେଇଠି ଯଦି ମାନେ ଆପଣଙ୍କ ପାଖରେ ତ କ୍ୟାସ୍ ସରି ଯାଇଥିବ।
ଯେକୌଣସି ଜାଗାରେ ଥାଉ ହେଲେ, ଏବେ ଆମେ ଏଇ ଜାଗାରେ ସେଇଥିପାଇଁ କଥା ହେଇ ପାରୁନଥାଏ। ଜାଗାର ନା
ଆଜ୍ଞା, ଆଜ୍ଞା ହଁ। ତ ବହୁତୁ ସୁବିଧା ହଉଛି ଆମ୍ ଦେ-ଗୋଟେ ପଟରୁ ଦେଖିବାକୁ ଗଲେ। ତ ମ୍ୟାଡାମ୍ ଆଉ ଗୋଟେ ପଟରୁ ଯୁ ଦେଖିବେ। ତ ଯୋଉ ପଟରୁ ଅସୁବିଧା ହଉଛି ତ କଣ କଣ ସେଇଟା ଅସୁବିଧା ହଉଛି ଟିକେ ଆପଣ କହିପାରିବେ କି?
ଆମେ ଯଦି ମୋବାଇଲ୍ ଫୋନ୍ ବିଷୟରେ ଆପଣ ମାନେ ଭଲ କଥାଟା କହିବା, ତାପରେ ଆମେ
ହୁଁ।
ଆଉ ଖରାପ କଥା ଟା କହିବ।
ଆଜ୍ଞା, ଆଜ୍ଞା।
ଆଜିକା ଯୁଗରେ ଅନଲାଇନ୍ ପାଠ ପଢା ବେଶୀ ହୁଏ। ତ ଅନଲାଇନ୍ ପାଠ ପଢାରେ ଏବେ ମୋବାଇଲ୍ ନଥିଲେ କି ପିଲାମାନେ ଯେତେବେଳେ ଅନଲାଇନ୍ ପାଠ ପଢା କେମିତି ପଢି ପାରୁିଥାନ୍ତେ କଣ?
ହଁ ସେଟା ତ ଠିକ ମ୍ୟାଡାମ୍।
ଆଉ ନେ ସାଙ୍ଗରେ ସାହା, ମାନେ ଆମର ଭିତରେ ଚିକିତ୍ସା ସାହାଯ୍ୟ କରିବାର ଥାଉଚି। ସେ ଟାଇମ୍ ରେ ବି ମୋବାଇଲ୍ ବହୁତ ଉପକାରିତା ଥାଉଚି ଆମର।
ହଁ ହଁ ସେଇଟା।
ମୋବାଇଲ ଫୋନ ର ବି କିଛି ଅସୁବିଧା ମଧ୍ୟ ରହିଚି ଆମର।
ହଁ ଅସୁବିଧା ତ ଅସୁବିଧା।
ମାନେ ଅସୁବିଧାଟା ହୋଉଚି ଆମର ମୋର ଅସୁବିଧା ଟା ହୋଉଚି ଅତ୍ୟଧିକ ସମୟ ମୋବାଇଲ ବ୍ୟବହାର କଲେ। ପାଠ ପଢାରେ ବେଷ୍ଟ୍ ବେଷ୍ଟ୍ ହୋଉଚି ଆମର ଯୋଉ ବାଧା ସୃଷ୍ଟି ହୋଉଚି। ଆଉ ବ୍ୟବହାରରେ ଆମର ଆଖି ମାନେ ଆମର ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।
ହଁ ହଁ ତାପରେ ଏବେ ଯୋଉ ଦେଖିଥିବେ ଛୋଟ ଛୋଟ ଛୁଆ ମାନେ ଇ ମୋବାଇଲ୍ ଧରିକି ବୋହୁତ କିଛି ମାନେ ତାଙ୍କର
ସାମାଜିକ ଆମର ସାମାଜିକ ଗଣମାଧ୍ୟମ ଓ ଖେଳରେ ଅଧିକ ସମୟ ବିତାଇଲେ। ସ୍ୱାମୀର ପରିଚୟ ରହିବ। ପରିଚୟ ହୁଏ। ହେଲେ ମୋ-ମୋ ମୋବାଇଲ ବ୍ୟବହାର ସମୟରେ ସଡ଼କ ଚାଲିବା କିମ୍ବା ଉଁ ଗାଡି ଚଲାଇବା। ଦୁର୍ଘଟଣା ମାନେ ଆମର ଦୁର୍ଘଟଣା ହେଇଯାଏ। କିଏ ସଡକରେ ଚାଲିଲା ବେଳେ ଆ ମାନେ ଆମର ମୋ ମାନେ ଦରକାର୍ କରନ୍ତି ମୋବଇଲ୍ ବ୍ୟହାର କରନ୍ତି କି ଆମର ଗାଡି ଚଲେଇଲା ବେଳେ ମୋବାଇଲ ବ୍ୟବହାର କରନ୍ତି। ସେ ସେ ଟାଇମରେ ଆମର ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ। ଅସ୍ଥାର ଆମର ଦୁର୍ଘ ଘଟିବାର କାରଣ ହିଁ ହୋଉଚି ସେ ମୋବାଇଲ୍।
ମୋବଇଲ୍ ଫୋନ୍।
ଓ ହୋ ଏଇଟାର ହୁଁ।
ହାଲୋ।
ହଁ ହଁ ମ୍ୟାଡ଼ାମ୍ କୁହନ୍ତୁ?
ଆଜ୍ଞ କଛି
ମାଡ଼ାମ୍।
କିସ ସାର୍ ହାଲୋ।
ଚ୍ୟା ଆପଣ କଣ ମୋବାଇଲ ଫୋନ ଦୂରରେ ର-ରଖିକି ମାନେ ଆ-ଆ-ଆମ ସହିତ କଥା ହେଉଛନ୍ତି।
ନା ନା ଆଜ୍ଞା ଏଇଠି କଣ ବର୍ଷା ପାଗ ଟିକେ କରିଚି ତ। ସେଥିପାଇଁ ଟିକେ ନେଟୱାର୍କ ଟିକେ ଚାଲୁନି ବୋଧେ ଆଉ।
ହ ଅସୁବିଧା ହୋଉଛି।
ଆଜ୍ଞା ଆଜ୍ଞା।
ହଁ। ହୁଁ।
ଆମ ପାଇଁ ଭଲ ଭଲ ସେଟମେ ବ୍ୟବହାର କରୁ ଆମ ଭଲ ଆଉ ଏମିତି ଖରାପ ବ୍ୟବହାର କରିବା ଆମ ପାଇଁ ଖରାପ୍।
ହଁ ମାନେ ମ୍ୟାଡ଼ାମ ଦେଖିବାକୁ ଗଲେ ତ ଆମ ଆମେ ଯଦି ଯଦି ଯୋଗାଯୋଗ କରିବାର ଅଛି ତ କିଛି ମାନେ ଯେତେବେଳେ କାମ ଅଛି ସେତେବେଳେ ମୋବାଇଲ କଣ ତାକୁ ଅଁ ଉପଭୋଗ ଉପଯୋଗ କଲେ ମାନେ ଭଲ ହୁଅନ୍ତା କିନ୍ତୁ ଆଜିକାଲି କଣ କରୁଚନ୍ତି ସମସ୍ତେ ତ ଫୋନଟାକୁ ଯେତେବେଳେ ଯାଇ ଦେଖିକି ରହିଥାନ୍ତୁ।
ମାନେ ଇଏ କଥାଟା ତେଣୁ ମୋ ମୋବାଇଲ ଫୋନକୁ ମାନେ ତା
ହୁଁ।
ସଠିକ ଭାବରେ ଆମେ ବ୍ୟବହାର କରିବା। ଉଚିତ ଭାବରେ ଭଲ କାମ ଭଲ କାମ ପାଇଁ ବ୍ୟବହାର କଲେ ଏହା ଆମ ଜୀବନକୁ ସହଜ ଓ ଉନ୍ନତ କରେ। ଏବଂ ଆମେ ଯଦି ମାନେ ଅପବ୍ୟବହାର କଲେ ଏହା କ୍ଷତିର କାରଣ ହେଇପାରେ।
ହଁ କ୍ଷତି ହୁଁ ହୁଁ ବୋହୁତ ବୋହୁତ କ୍ଷତି ହୋଉଚି ଆମର।
ହ ହ ମାନେ ଯୋଉ ବର୍ତ୍ତମାନର ବିଜ୍ଞାନ ଏବଂ ଏଇ ଯୋଉ ପ୍ରଯକ୍ତିର ଯୁଗରେ ମୋବାଇଲ ଫୋନ ମାନେ ମଣିଷର ଜୀବନରେ ମାନେ କଣ କହିବା ଆଉ ଏକ ଅପରିହାର୍ଯ୍ୟ ହାସ୍ୟ ହୋଇ ପଡିଚି।
ହୁଁ ହୁଁ।
ହୁଁ ହଁ। ଛାତ୍ର, ଛାତ୍ରୀ, ଶିକ୍ଷକ, ବ୍ୟବସାୟୀ ଆଉ ଏଇ ଯୋଉ ଚାକିରିଆ ସାଧାରଣ ଲୋ ଲୋକମାନେ ସମସ୍ତେ ନିଜର ଦୈନନ୍ଦନ୍ଦ କାମରେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି।
ହୁଁ ହୁଁ ଏଟା ତ ଗୋଟେ କଥା ହୁଁ ଜାଣିବା
ଆଉ ମୋବାଇଲ ଫୋନଟା ନା ସାର କେବଳ କଥାବାର୍ତ୍ତା ପାଇଁ ନୁହେଁ ବରଂ ଶିକ୍ଷା, ସୂଚନା, ମନୋରଞ୍ଜନ ଅନେକ ସେବା ପାଇଁ ମଧ୍ୟ ବ୍ୟବହୃତ ହୋଉଚି।
ହୁଁ ହୁଁ ଠିକ ଠିକ।
ଅନେକ ସୁବିଧା‌ ରହିଚି।
ହୁଁ ମୋବାଇଲ କିନ୍ତୁ ଅଧି ଅଧିକ ଅନେକ ସୁବିଧା ମିଳୁଛି କିନ୍ତୁ ଉ ଆଉ କେତେ ଜଣ ଅଛନ୍ତି ତ ତାକୁ ମାନେ ଉଁ
ମାନେ ବ୍ୟବହାର କରି ଜାଣନ୍ତିନି ମାନେ ରାତି ଅନିଦ୍ରା ହୋଇ ଏ ଏକାଗ୍ରତା କମି ମାନେ ସେମାନଙ୍କର ଏକାଗ୍ରତା କମିଯାଏ।
ହୁଁ ହୁଁ ସ୍ମରଣ ଶକ୍ତି ବି ହ୍ରାସ ପାଇଥାଏ। ବୋହୁତ ଅଧିକ ସମୟ ଯଦି ମୋବାଇଲ ଫୋନ୍ ୟୁଜ କଲେ ମାନେ ଉପଯୋଗ କରିଥାନ୍ତି ତ
ଆଜ୍ଞା ଆଉ ମୋବାଇଲ ଯଦି ମାନେ ମିଥ୍ୟା ଖବର ମିଠା ଖବର ଆଲୋଚନା ହେଇଥାଏ। ମାନେ ଠକେଇ ବ୍ୟକ୍ତିଗତ
ଠକେ ହଁ ଠିକ।
ଏ ସବୁ ସବୁ ମାନେ ମୋବାଇଲ ରେ ସବୁ ଆସିଥାଏ।
ହୁଁ।
ହୁଁଁ।
ତ ଏବେ ଏବେ ଜାଣିଥିବେ ଆମର ଅଛି ଗୋଟେ ସୋସିଆଲ ମିଡିଆ ବୋଲି ଅଛି। ତ ଅଁ ସେଇଠି ବି ଉ କଣ ମିଥ୍ୟା ମାନେ ଠକେଇ ସବୁ ସେ ସବୁ ବି କରି ହଉଛି।
ଆଉ ତ ଏବେ ପୁଣି ଆମର ଏଇ ଯୋଉ ବ୍ୟାଙ୍କ ଏବେ ପୁଣି ସେ ଫୋନ ରେ ବି ବାହାର ମୋବାଇଲ ଫୋନ ରେ ବି ବାହାରି ଗଲା। ମାନେ ପାଠ ପଢ଼ା ସହିତ ମନୋରଞ୍ଜନ ସହିତ ମାନେ ନିଜର ଫୋନ ରେ ନିଜେ ଏବେ ଆମେ କିଛି କଣ କିଣିବାର ଥିଲେ ନିଜ ଫୋନ ବି ଆମେ କିଣି ପାରୁଛୁ ଆମେ ଆଉ ବ୍ୟାଙ୍କ କୁ ଯାଇକି ପଇସା ଉଠେଇକି ଆଉ ଆଣି ପାରୁନୁ ଆମେ ଆଉ।
ହଁ ହଁ ସେଇଟା ତ ମ୍ୟାଡାମ କିନ୍ତୁ ଠିକ କଥା।
ଆଜ୍ଞା ମାନେ ଟଙ୍କା ପଠାଇବା। ତାପରେ ସବୁ ସେବାରେ ମାନେ ଆମର ମୋବାଇଲ ଟା ବହୁତ ଇଏ କରିଥାଏ। ବହୁତ ସାହାଜ କରିଥାଏ, ବିପଦ ସମୟରେ ମାନେ ପରିବାର କିମ୍ବା ସହାୟତା ସେବା ସହ ଶୀଘ୍ର ବହୁତ ଶୀଘ୍ର ଯୋଗାଯୋଗ କରିବା ପାଇଁ ଆମେ ଯେତେବେଳେ ଆମର ମୋବାଇଲ ଫୋନ ଥାଏ ଆମର ଯଦି ମାନେ ହେଇଥାଏ ଆମର ଯଦି କିଛି ଦୁର୍ଘଟଣା ହେଇଥାଏ ତ ଆମେ ଶୀଘ୍ର ଯୋଗାଯୋଗ କରିପାରୁ ଆମର ମୋବାଇଲ ଥିଲେ, ଆଜ୍ଞା।
ନାଇଁ ମ୍ୟାଡ଼ାମ ଦେଖିବାକୁ ଗଲେ ତ ଆମେ ଯଦି ଠିକ ରେ ଉପଯୋଗ କରିବା ତ ମୋବାଇଲ ଫୋନ ମାନେ
ଆମ ପାଇଁ ଭଲ ଆଜ୍ଞା ଆଜ୍ଞା। ଆଉ ଯଦି ଆମେ ସେଇଟା ଖରାପ ରେ ଯଦି ଆମେ ବ୍ୟବହାର କରିବା ତ ଆମ ପାଇଁ ହି ଖରାପ। ତ ଆମ ଉପରେ ସବୁ ରହିଛି ଯେ ଆମେ ସେ ମୋବାଇଲ ଫୋନ ଟାକୁ କେମିତି ବ୍ୟବହାର କରିବା।
ହଁ ସେ ସେଟା କରିଚି।
ଆଜ୍ଞା ଆପଣଙ୍କ ଖୁସି ଲାଗିଲା ଧନ୍ୟବାଦ ସାର୍।
ଆଜ୍ଞା।
ଧନ୍ୟବାଦ।
ହଁ ହଁ ଆଜ୍ଞା ନମସ୍କାର।